କେ ଲାଗ ନା
ମୁଁ କେମିତି ଜାଣିବି କଣ କଟିଗଲା ନେଟୱାର୍ ପ୍ରୋବ୍ଲେମ ଥିବ କି ହାତଘାତ ବାଜି ଯାଇଥିବ ଆଉ
ଓ ହୋ
ହ
ମୁଁ କହିଲି ନାଇଁ ସେ ନୃସିଂହ ସା ସେ ଯୋଉ ମନ୍ଦିର ନାଇଁ ପୁରୀ ମନ୍ଦିରର ସେଇଠୁ ସି ବି ଆଡୁ ଗଲାବେଳ ଯୋଉ ବାଲି ସାହି ଗଳି ଅଛି କହନ୍ତି। ସେଇ ଗଳି ଭିତରେ ଗଲାବେଳେ ନୃସିଂହ ସାହୁ ତାଙ୍କ ତୁରଣ ଆଉ ସେଠି ସରପାମ୍ପୁଡି ଖାଇବ ବଢିଆ ଲାଗେ ସେ ତମେ ଖାଇଛ ସରପାମ୍ପୁଡି?
ହଁ ହଁ
ଏଇଟା ବଢିଆ ଲାଗେ ବହୁତ ପଇସା ନିଅନ୍ତି।
ହଁ ହଁ ହଁ ତମ ଘରେ ସମସ୍ତେ ଭଲ।
ହଁ ସବୁ ଭଲ। ମାଆଙ୍କର ମାଆ ବି ଭଲ ଅଛନ୍ତି ବାବା ବି ଭଲ ଭାଇ ଭାଉଜ ସବୁ ସବୁ ଭଲ ଅଛନ୍ତି ପୁଅ ବି
ହୁଁ ଆଉ ଗାଁ ଗାଁ ଆଡ଼େ ଯାଇ ନା।
ନାଇଁ ନା ଗାଁକୁ ଯାଇନି ଗାଁକୁ ଯିବାକୁ ମୋତେ ଭଲ ଲାଗୁନି।
କାଇଁ।
ସେଇଠି କେହି ନାହାନ୍ତି ଆମେ ଛୋଟ ବେଳୁ ତ ଏଇଠି କଟକରେ ରହିଲୁ ଆଉ ଗାଁକୁ ଯାଇ କଣ କରିବୁ।
ତମ ବାବା ମା ଅଛନ୍ତି।
ହଁ ବାବା ମା ଅଛନ୍ତି ସେ ଜଗତସିଂହପୁରରେ ରହୁଛନ୍ତି ମୁଁ କେତେବେଳେ ମାସକୁ ଥର ଟେ ଯାଏ ଶନିବାର ଯିବି ରବିବାର ରହିବି ରବିବାର ଚାରିଟାରୁ ନ ହେଲେ ସୋମବାର ସକାଳୁ ପଳେଇ ଆସିବୁ ମୋର ମୋ ସ୍ତ୍ରୀ ଦି ଜଣ ସାଙ୍ଗ ହେଇକି ଯାଉ
ହ ହ ହ।
ତାର ବି ଅଫିସ ଅଛି ନା ସକାଳୁ ଆସିବାକୁ ପଡ଼େ ଯଦି ତାର ଯଦି ସୋମବାର ଛୁଟି ଥିବ ତାହେଲେ ସୋମବାର ସକାଳୁ ଆସିବ ଯଦି ତୋରା ସୋମବାର ଛୁଟି ନଥିବ ରବିବାର ଚାଟା ବେଳକୁ ଆସୀମ ମାନେ ଚବିଶ ଘଣ୍ଟା ବି ରହି ହୁଏନି ଏମିତି ହୁଏ।
ହୁଁ ହୁଁ ତାପରେ ତମେ ନିଜେ ଏକୁଟିଆ ପଳେଇବ।
ହୁଁ ଦୌଡ଼ି ଦୌଡ଼ି ଯା ଦୌଡ଼ି ଦୌଡ଼ି ଆ ସିଏ ବି ତ ତାକୁ ବି ଟିକେ ଟାଏଡ୍ ଲାଗିବ। ଦୁଖ ପ୍ରାଣୀ ଟା ମୋ ସ୍ତ୍ରୀ ଟା ତ
ହୁଁ। ହଉ ଆଉ।
ଆଉ କଣ କଣ ସବୁ? ଆଉ ସ୍କୁଲ ସ୍କୁଲ ସାଙ୍ଗ ମାନ ଦେଖାହଉଛନ୍ତି ନା ନାଇଁ?
ହଁ ନାଇଁ ମ କେହି ଦେଖା ହଉ ନାହାନ୍ତି।
ଆଉ ତମ ଯୋଉ ସାଙ୍ଗ ଥିଲା ଯୋଉ କଣ ଟା ସିଏ କଣ କରୁଛି ଏବେ?
ମୁଁ ତ ଏବେ କେବେ ବାହାଘର କହୁଥିଲା ତ।
ତମେ ଯିବ।
ହଁ ଦେଖିବା। ମୁଁ ବି ଭୁଲି ଯାଇଥିଲି ହୁଁ।
ଯିବ ଯିବ ବାହାଘରକୁ ଆଉ ଡାକିବ ଆଉ। ସେ ସବୁ ମାନେ ତମ ସ୍କୁଲ ବେଳର ସାଙ୍ଗ ନା ହଷ୍ଟେଲ ରେ ଯୋଉ ରହୁଥିଲା ସେତେ ବେଳର ସାଙ୍ଗ।
ସେ ମୋ କଲେଜ ବେଳ ର ସାଙ୍ଗ
ଓ ସାଙ୍ଗ ହେଇକି କଲେଜ ରେ ପଢୁଥିଲ।
ହୁଁ।
ଓହୋ ସିଏ ବି କଣ କମର୍ସ ବେଗ୍ରାଉଣ୍ଡ ଥିଲା।
ହଁ ନା ନା।
ଆଉ।
କଲେଜ ରେ ସାଙ୍ଗ ଥିଲୁ ଆଉ
ଆଚ୍ଛା। ସେଏ ବା କଣ ତାର କଣ ଭଲ ପାଉଥିଲା କଣ କରିବ ବୋଲି ଫେରେ ଏବେ କାହାକୁ ବାହା ହେବ ସେ ତାକୁ ଯାହାକୁ ଭଲ ପାଉଥିଲା ତାକୁ ହଉ
ଯାହାକୁ ବାଉ ତମର କଣ ଲେନା ଦେନା ଛାଡ଼ି ଦିଅ ସେ କଥା ହ ଚାଲ ଆଉ କଣ କଥା। ଥାଉ।
ହୁଁ ଆଉ ଯୋଉ ତମର ସେ ଯୋଉ ଇଏ ସାଙ୍ଗଟା ରିଆ ବୋଲି ପିଲା ଟା
ସେ ବି ତାଙ୍କ ଘରେ ଅଛି ଆଉ। ହୁଁ
ଆଉ ଗୋଟେ ଯୋଉଁ ଛୋଟ ହାତୀ ଥିଲା ଶିବାନୀ।
ସିଏ ବି ଭଲ ଅଛି ସିଏ ତମେ ସବୁ ସାଙ୍ଗକୁ ଚିହ୍ନିଛ ମୋର ନା ଲାଇନ ମାରିବ କିରେ।
ହୁଁ ନାଇଁ ନାଇଁ ସବୁ ତମ ସାଙ୍ଗର ବାହା ହେଇଗଲେ ତାଙ୍କୁ ଲାଇନ ମାରି କଣ ଲାଭ ପଡ଼ିବ। ତମକୁ ଲାଇନ୍ ମାରିବି ନା ତାଙ୍କୁ ମାରିବି।
ହଉ ହଉ।
ଆଉ କଣ କହୁଛ କୁହ ନା ନା ବର୍ଷା ହେଇନି। କେତେବେଳେ ବର୍ଷା ହବ ବୁଲେ ଯେମିତି ହଅନ୍ତା ହେଲେ ଯଉ ଗରମ ଲାଗୁଚି। ଖାଲି ଝାଳ ଗୁରା ବହି ଯାଉଛି।
ହଁ ସେଠି ଜାମୁ କୁଳି ମିଳୁଛି?
ହଁ ଏଠି ସ କିଲୋ ଦେଢଶ ଦିଇଶ ହଉଚି।
ମର ବି ଭାରି ଇଚ୍ଛା ହଉଛି ଜମୁକୋଳି ଖାଇବା ପାଇଁ।
ତମର ସେଠି ଦେଖୁନ ମିଳୁଥିବ ବା ପରିବା ମାର୍କେଟ ଫାର୍କେଟ ରେ।
ହଁ ପରିବା ମାର୍କେଟ ରେ ମିଳୁନି ମୁଁ ବି ଟିକେ ବାହାରକୁ ଯାଇ ପାରୁନି ଭଲ କୁଆଡେ ମିଳନ୍ତା ଯେ ଆଉ।
ଭଲ ନାଇଁ ବାହାରକୁ କୁଆଡେ ଯିବ।
ସେଇ ତ କଥା କିନ୍ତୁ ଇଚ୍ଛା କିଛି କହିବାକୁ ଇଚ୍ଛା ହଉନି ସିଏ ମିଳିଲେ ନୁହଁ ସେ ନିଜେ ଗଲେ ମତେ ମିଳିବ ଆଉ ଦୁନିଆରେ ସବୁ ଲୋକଙ୍କୁ ମିଳୁଛି ମ ସ୍ୱାମୀଙ୍କି ହିଁ ମିଳୁନି ବେକାରିଆ କଥା। ଇଜି ତାରେ ଇଛା ହିଁ ନାହିଁ। ଯାଇକି ପାଇଁ।
ଆଛା, ଆଛା।
ହଁ। ମତେ ତା କଥା କୁହନି ହେଲା। ତା ବିଷୟରେ କିଛି କଥା ହବାକୁ ଚାହୁନି।
ହୋଉ ହୋଉ ଠିକ୍ ଅଛି।
ମୁଁ ଜାମୁ କୋଳି ଖାଇବାକୁ ଇଛା ହେଉଛି। ଆଉ ମତେ ଏମିତି ରୋଲ୍ ଖାଇବାକୁ ଇଚ୍ଛା ଅଛି ମତେ ମମୋ ଚାଉମିନ୍, ଅଣ୍ଡା ଚପ୍ ଗୁପ୍ ଚୁପ୍ ସବୁ ଖାଇବା ପାଇଁ ଇଛା ହଉଚି।
ଆଛା, ଆଛା। ହଉ, ହଉ।
ହେଲେ କେହି ନାହାନ୍ତିି ମୋ ପାଇଁ ଆଣିକି ଦବା ପାଇଁ। ମତେ ଭୋକ ଲାଗିଲାଣି ପୁଣି।
ହୁଁ, ହୁଁ, ହୁଁ। ହଉ, ହଉ ଦେଖିବା। ନାଇଁ ମୁଁ ଥିଲେ ନେଇକି ଦେଇ ଦେଇ ଆସିଥାନ୍ତି ଯେ
ଥାଙ୍କିୟୁ ପର୍ ନୋ ଥ୍ୟାଙ୍କିୟୁ।
ମୁଁ ଥିଲେ ଦେଇ ଦେଇ ଆସିଥାନ୍ତି। ସେଥିରେ କିଛି ଅସୁବିଧା ନାହିଁ।
କିନ୍ତୁ ଚିକେନ୍ ଝୋଳ ବି ଇଛା ହଉଛି ଖାଇବାକୁ। ଚିକେନ୍ ନମସ୍ତେ ଇଛା ହଉନି ଖାଇବାକୁ ଖାଲି ଆଳୁଝୋଳ ଖାଇବାକୁ ଇଛା
ହଁ, ହଁ ହଉ, ହଉ ଠିକ୍ ଅଛି। ହଉ ତମେ ହଁ, ହଁ। ହଉ, ହଉ। ଆ ନାଇଁ ନାଇଁ, ଗୋଟେ ଗାଡି ଆଇଲା ତ ଇଏ ହବ ରହିଥାଓ ଟିକେ। ଲାଇନ୍ ରେ ଥାଓ। ସେ ଖୋଲା ଖୋଲି କରୁଛନ୍ତି ଖୋଲା ଖୋଲି କଲେ ଯାଇକି ଗାଡି ଅନଲୋଡ ହବ ଆଉ।
ଓହୋ। ଆଉ ତମେ ମଟନ ଖାଅ?
ହୁଁ ହୁଁ, ମଟନ ଖାଏ।
ମତେ ମଟନ୍ ବୋହୁତ୍ ପସନ୍ଦ।
ଉଁ ହୁଁ। ହଉ, ହଉ। କୋଉଠୁ ମଟନ ମାନେ କୋଉଠୁ? ତମର ସେଠି ପୁଣି କେତେ କଣ ରେଟ୍ କଣ ମିଳେ?
ଏଠି ତ ସାତଶ, ଆଠଶ ମୁଁ ଜାଣେନି ଆମର ବି ବେଶୀ ଆସେନି।
ହୁଁ ଏ ମାଛ, ଅଣ୍ଡା ଆଉ ସବୁ ଅଲଗା ଜିନଷ ଆଣୁଛନ୍ତି।
ହୁଁ, ହୁଁ।
ଗରମ ଲାଗୁଚି ବୋହୁତ୍ ଜୋରେ।
ହୁଁ, ହୁଁ ହଉ ହ ଏଇନେ ସେପଟେ ଖରା କେତେ କଣ ହଉଛି? ମାନେ ବର୍ଷା ବର୍ଷା ଫର୍ଷା ହେଇନି ଟୋଟାଲି ବଧେ?
ନା ବା ବର୍ଷା ଫର୍ଶା କିଛି ନାହିଁ ଖାଲି ଉଠେଇକି ଆସିଛି ପୁଣି ପଳଉଛି କୁଆଡେ?
ଉଁ ହୁଁ।
ବିରକ୍ତ ଲାଗୁଛି।
ହୁଁ, ହୁଁ। ଏପଟେ ବି ସେଇଆ ବା। ଏପଟେ ବି ଖାଲି ବର୍ଷା ହେଉନି ଗୁଳୁଗୁଳି, ଗୁଳୁଗୁଳି ହଉଛି ଯେ ଝାଳ ହଉଛି ଜୋରସେ।
ହୁଁ।
ହୋଉ ତାହଲେ ଠିକ୍ ଅଛି। ହୋଉ ତାହେଲେ ମୁଁ ରହୁଛି ତା ହେଲେ?
ଅଁ
ମୁଁ ରଖିଦେବି ନା କଣ କହିବୁ?
ଏତେ ଜଲ୍ଦି ରଖିଦବ ଏବେ ତ ଫୋନ କଲ?
ହୁଁ ଆଉ କହୁନୁ କହ? ଏଇ ଗାଡି ଆସିଲାଣିି ତ ଖାଲି ହବ ସେ ପିଲା ଆସିଲେଣି ସବୁ।
ହଁ ହଁ ସମସ୍ତେ ଆସିଲଣି?
ହୁଁ, ହୁଁ। ସମସ୍ତେ ଆସିଲେ ତୁ ଲାଇନରେ ତୁ ଗୋଟେ କଣ ଟପିକ୍ କହୁଥା, ମୁଁ ହଁ ହଁ ମଝିରେ କହୁଛି।
ନାଇଁ, ଥାଉ ତମେ ଯଦି ବ୍ୟସ୍ତ ଅଛ ଦେନ୍ ତମେ ରଖିପାର, ଆଣ୍ଡ୍ ତମେ ଯାଇପାର?
ନାଇଁ ନାଇଁ କହୁନୁ କଣ ହବ?
ତମ ଗାଡି ଥୋଇକି ଗଲନି ତ ଏପଟେ? ଯୋଉ ଆଜି ତ ତାଙ୍କର କାମ ହଉନଥିଲା, ଗାଡିଟା ଥୋଇ ଦେଇକି ଯାଇଥାନ୍ତ?
ହଁ ଥୋଇ ଦେଇଥିଲେ ହେଇଥାନ୍ତା ଶୋଇ ଦେଇଥିଲେ ହେଇଥାନ୍ତା ଯେ ଥୋଇ ଦେଇନ
ହଁ, ପୁଣି ରାତିରେ ଆସିଲେ କିଏ ଆଉ ଗୋଟେ କିଏ ଥୋଇ ଦେଇଥିବ ସେଠି। ତମେ ପୁଣି ହଇରାଣ ହବ। ଆଉ ଥୋଇ ଦେଇଥିଲି ଯାଇଥାନ୍ତା। କେମତି କଣ ଥୋଇବ?
ହଁ, ମୁଁ ଗଲେ ଥୋଇବି ଯାଇଁକି ଆଉ କଣ?
କହୁଥିଲ ତ କାଲି, ମୁଁ ସେଥିପାଇଁ କହିଲି ଆଉ।
ଉଁ ହୁଁ, ହଉ ହଉ।
ହଉ ଛାଡ଼ ତମେ ତ ବ୍ୟସ୍ତ ଅଛ, ତମେ ଯାଅ ଆଉ ମୁଁ ରଖୁଛି ତାହେଲେ ଆଉ। ଅଛି ଗୋଟେ କଥା ହବା।
ହଉ ହଉ ଠିକ ଅଛି ପାଇଁ ତମେ କଥା ହେଇଯାଅ ଆଉ ଏ ଇଏ କଥା କହୁଥିଲି କଣ କହିଲ? ତମକୁ ଖାଇଆକୁ କଣ କରିବ?
ଆ ଦେଖିବା କଣ ଆଉ।
ନାଇଁ ସେଇ ହିସାବରେ କହିଲେ, ମୁଁ କହିଦେବି ନା ତାଙ୍କୁ କାହିଁକି।
ଓହୋ। ହଉ ମୁଁ କହିବି ପଛରେ।
ହୁଁ, ତୁ ଏଇଟା କହୁନ।
ଓହୋ, ମୁଁ ତାହେଲେ ରଖୁଛି, ତମେ ଯାଅ ତମର କାମ ଆସିଲାଣି।
ଆଚ୍ଛା। ହଉ ହଉ ଠିକ୍ ଅଛି। ପରଦିନ ଖାଲି ତମେ ଖାଲି କହିବ କାମ କରିବ।